ଅ।
କଣ କରୁଛୁ।
ଏଇ ବଇଥେଲି।
ଆଉ ଖାଇସାଇିଲୁ
ହଁ ଗାଈ ଆଣିକି ଏଇନା ଖାଇଲି।
କଣ ଖାଇଲୁ ଏଇଥିଲା ଏକାଥରେ ଖାଇବୁ।
ହୁଁ ଭାତ ଡାଲି ଭଜା ଏଇରା ସବୁ ଖାଇଲି ଆଉ।
ଆଉ ଆଉ ଘରେ ସମତେ ଭଲ ଅଛଛନ୍ତି ନା?
ଉଁ ହୁଁ।
ଆଉ ଏ ଯୋଉ ପାଣି ଯୋଉ ହଉ ଯୋଉ କହିନଥିଲେ ଯୋଉ ଆସିବ ବୋଲି ପାଣି ଯୋଉ ଦେଖିନୁ ଆ ଯଉ ଘର ଜଉ ଦାଣ୍ଡେ ଦାଣ୍ଡେ ଯଉ ଲାଗିଥିଲା ଆସିବ ବୋଲି ପାଣି ସେ କାମ ତ ଚଲାଣି ସାନଭଉଣୀ ପାଣି ବାହାରାରୁଥିଲା ବିଲେଇ ବିଲେଇ ଗାଡିଆ କତିରେ ସେପାଣି ବାହାରାରୁଥିଲା ଆଉ ହଉଛି କୋଉଠି ଆଉ ଆସି ବାହାରିଲାଣି ଆଉ କୋଉଠି ଆଉ ଯୋଉ ଯୋଉ ବୋରିଂ ନାହିଁ ଯୋଉ ଭାଲିଆନାର ପଛ ପଟେ ବରି ସେଠି ସେଠି ଥିଲା ସବୁଠି ପାଣି ବାହାରିଲାଣି। ହଁ ସିଏ ଆଉ କଣ ଭାଙ୍ଗି ଯାଇଛି ଆଉ ତୁ କଣ କରିବୁ।
ଏଇଆ ଆମ ଗାଁ ଟୋଟୋ ଆଉଛି। ହଁ ଆମ ଗାଁ ଟୁଟୋ ଗଲା ବା ଏଇ ଏଇନା।
ଓହୋ ଆରେ ତା ମୋବାଇଲ ଦେଖିଦେଇ ଆଖି ହେଇଗଲା ଦେଖୁଛୁ। ତା ଆଖି ଦେଖି ଦେଖି ହେଇଗଲା ଆଉ କଣ କହୁଛ ଏଇନା ପଳେଇଆଲା ଛୁଟି ଅଛି ପଳେଇବ ଏଇନା ମୋବାଇଲ ଦେଖି ଗେମ୍ ଖ ଗେମ୍ ଖେଳିବ ଆଉ ପୁଣି କହିବ ଇଏ ହେଲା ସିଏ ହେଲାପା କଣ କହିବୁ ଛାଡେ ତା କଥା ଆମର କଣ ତୁନିଆ ଆଉ ଖେଳକୁଦ ହେଉଛି ପଡିଆରେ ଖେଳୁଛ?
ହଁ ପଡିଆରେ ଖେଳ ହଉଛି ବର୍ଷା ହେଉଛି ଏଇନା ଆଉ। ସେ ବେଣା ଫେଣା ଉଠିଗଲାନି ସେ ଯୋଉ ଯାତ୍ରା ହେଇଥିଲା। ସେ ତାପରେ ଏ ଇଏ ସବୁ ଖୋଳିଦେଲେ ଆଉ କେତେ ସବୁ ପଡିଥିଲା ଇଏ ଅସନା ବସନା ସଫା କରିକି ଗାତ ଟା ଅଛି ବୁଝିନୁ ଆଉ।
ଓ ହୋ ସେ ଗୋବଣ୍ଡିଆ ପଡିଆରେ।
ହୁଁ।
ଓ ଆଉ କଣ ତୁ ନିଜେ କଉନୁ ଗୁଟା ଖେଳ ଖେଳିବାକୁ ଗୋବଣ୍ଡିଆ ପଡିଆ ତ ଗଲା। ଆଉ ଯୋଉ ଇଟା ବଢିଆ ଇଟା ଗୁଡା ସତ। ପୁରା ତାର ବିଲ ଇଏ କରିଦେଲା ସେଠି ଗୁଟା ପଡିଆଥିଲା ସେଠି ଆମେ ଖେଳୁଥିଲୁ ଛୁଆବେଳେ ସେଠି ଆଉ ଖେଳି ପାଇଲୁନୁ। ତାପରେ ଆଉ କୋଉ ବୁଲିଆ ଆଉ ଗୋଟା ହଉଛି ଭଲି ପଡିଆ ଯୋଉଠି ଭଲି ଖେଳନ୍ତି ସେଠି ତ ମାଟି ପକେଇଲେ କହିଲେ। ଠାକୁର କାମ ଇଏ ହବ ଆଉ କାମ କଲେନି ସେଠି ପକେଇଦେଲେ। ତାପରେ ଏକର ଖଳା ପଡିଆ ଖଳା ପଡିଆ ତ ଲୋକ ଚାଷ ବାସ ଯୋଉ ଆମର ଯୋଉ ଇଏ କରନ୍ତି। ଆଉ ସେଠି ଆଉ ଖେଳୁନୁ ଆଉ ଗୋରୁମରା ପଡିଆ ତ ଗୋରୁମରା ପଡିଆ ତ ପଡିଆ ଜାଗା ନାହିଁ ସେଠି ତ କିଏ ଛାଡେ ଆଉ କୋ କଉ ସେଇ ଗୋବୁଣ୍ଡିଆ ପଡିଆରେ ଖେଳ ହୁଏ। ଗୋବଣ୍ଡିଆ ପଡିଆରେ ଖେଳ ନହେଲେ ଲଷ୍ଟକୁ ଭଲି ଖେଳହୁଏ ଏଇ ପଡିଆରେ।
ହୁଁ ଗୋବୁଣ୍ଡିଆ ପଡିଆରେ ଏଇନା ଗୋଟା ଖେଳ ହଉଥିଲା। ଦି ତିନି ମାସେ ତଳେ ଖେଳ ହଉଥିଲା ଗୋଟେ ବଡ ଖେଳ।
କୋଉଠି?
ଏ ଏଣ୍ଟ୍ରି ପଚାଶ ତିରିଶି।
କୋଉଠି କୋଉ କୋଉଠି?
ଆମ ପଡିଆରେ ବା।
ଓହୋ ହଁ ଯୋଉ ଅଲ୍ ଓଡ଼ିଶା ତ ମୁଁ ଦେଖ ଦେଖିଛି ୟୁଟ୍ୟୁବରେ ହଁ ହଁ ଆଉ ଆମ ଗାଁ ର ଡେଭଲପ ହବା କ ତା ଦେଖେ କୋଉ ଗାଁ ର ଡେଭଲପ୍ ହଉଛି ଆମ ଗାଁ କଣ କହିଲୁ ଆମ ଗାଁ ତଳକୁ ମାନେ। ଅବନତି ହଉଛି ଉନ୍ନତି ହେବା କଥା ଅବନତି ହଉଛି ଆମର ଦେଖେ ଯେମିତି ଆଗେ ଥିଲେ ଲୋକ ତ କଣ କାବୁଲା ଭାଇ ଫାବୁଲା ଭାଇ ତାଙ୍କ ଜେନେରେସନ ସେ କଣ? ଗଛ ବଛ ଲଗା ଭଲ ମନ୍ଦ କର ଇଏ ସିଏ କର ଆ କିଛି କର ଥିଲେ ନା ଆଉ ତାପରେ ଆମେ ବି ତାଙ୍କୁ ଆମେ କୋଉ ଟିକେ ଗଛ ପଛ ଲଗେଇଛୁ ଆମେ କହିଲୁ ହଁ ସେତେବେଳେ ମୋବାଇଲ ନଥିଲା ଇଏ ମୋବାଇଲ ଧରି ପକେଇଲେ ତାପରେ ବି ଦେଖେ ଆମ ଜେନେରେସନ୍ କଣ ଆମେ ଖେଳୁଥିଲେ କ୍ରି କ୍ରିକେଟ ଫ୍ରୀକେଟ ଭଲ ମନ୍ଦ ଖେଳା ଖେଳି କରୁଥିଲେ। ବଡ ପିଲା ଗୋବଣ୍ଡିଆ ପଡ଼ିଆ ରେ ଖେଳିଲେ ଆମେ ଠିକ୍ ଖେଳୁଥିଲୁ ବଡ ପିଲା ଭଲ୍ ଖେଳୁଥିଲେ। ଆମେ ଖେଳୁଥିଲେ ଖେଳୁଥିଲେ ନା ଖେଳୁନଥିଲେ ଏଠି ଯୋଉ ଆମର ସେ ଯୋଉ କ୍ଲବ ଘର କତିରେ? ଆଉ ଇଏ ତ ତାଙ୍କର ଆଉ କୋଉଠି ଖେଳୁନାହାନ୍ତି ଆଉ ଇଏ ତ ତାଙ୍କର ଖାଲି ମୋବାଇଲ ପାଇଗଲେ ଗେମ୍ ଖେଳୁଛନ୍ତି ଆଉ ଆ ସେ କ୍ରିକେଟ୍ କି କଣ?
ହଁ ସେଇଆ। ଉଁ ହୁଁ ଖାଲି ଭଲି ‌ଖେଳିବେ। ଭଲିଖେଳ ହୁଅନ୍ତା ଯେ କିନ୍ତୁ ମାଟିପକେଇ ଦେଇଛନ୍ତି ଆଉ
ହଁ ଇଏ ତାଙ୍କର ମୋବାଇଲ ପାଇଗଲେ ଯାହା ପାଞ୍ଚାଟା ତଳେ ଗୋଟେ ଜେନେରେସନ ବାହାରୁଛନ୍ତି ଖେଳିବାକୁ ଇଏ ପ୍ରଭାସ ଫବାସ ସିଏ ଆଉ ଖେଳୁଛନ୍ତି। ସିଏ ଖେଳିବେ ଇଏ ତ ଧନ ଇଏ ଯୋଉ ଆଉ ଆମର ଆଉ କିଏ ସିିବୁନା ଭାଇ ଫିବୁନା ଭାଇ ନାହିଁ ତାଙ୍କର ଖେଳିଲେନି ବି ସିଏ ଖେଳୁନାହାନ୍ତି କି ଛୁଆଙ୍କୁ ଖେଳେଇ ଦଉନାହାନ୍ତି ବି ଆଉ କଣ କରିବୁ?
ଖାଲି ଗେମ ଖେଳୁଛନ୍ତି।
ମୁଁ ତାଙ୍କୁ କହିଲି ଆମେ ତ ଆର୍ଟସ ନେଇଛୁ ତମେ ସାଇନ୍ସ ପଢ଼ ଆର୍ଟସ ପଢନା ଆର୍ଟସ ଅମେପଢ଼ି ସାରିଲୁଣି ଆର୍ଟସରେ କିଛିଆମେ ଦେଖିନୁ ଭାଲୁ ହିଁ ନାହିଁ ଆର୍ଟସ ନାହିଁ କାଇଁ ଆର୍ଟସ୍ ଅଛି କିନ୍ତୁ ଆର୍ଟସ ବହୁତ କଷ୍ଟ କଷ୍ଟ କରିବାକୁ ପଡ଼ିବ ସାଇନ୍ସ ପଢ଼ିଥିଲେ କି ଭଲ ମନ୍ଦ କରିଥିଲେ କୋଉଠି ଦେଖିକି କଣ ଆମର ଯେମିତି ସେ ଯୋଉ ନର୍ସିଂ ପଢ଼ିଚି ଚିନୁ ଭାଇ କରିଛି ଚିନୁ ଭାଇ ସାଇନ୍ସ ପଢ଼ିଥିଲା ଶିବୁନୁ ଭାଇ କଣ ସିବୁନା ଭାଇ ସାଇନ୍ସ ପଢିଥିଲା ଦେଖେ ଚିନୁ ଭାଇ ସାଇନ୍ସ ପଢ଼ିଥିଲା ବୋଲି ତାର ଭଲ ମନ୍ଦ ଭୂମିକା ଗୋଟେ ରହିଲା ଭଲ ରହିଲା ନା ରହିଲାନି। ରହିଲା ଇଏ ତାଙ୍କର ମୁଁ ତା ସାଇନ୍ସ ପଢ଼ିଲେ ଆର୍ଟସ ପଢ଼ିଲେ ଆମେ ତ ଭୁଲ କରିଦେଇଛୁ କରିଦେଇଛୁ। ତମେ ସେଟା ଆଉ କରନା। ତାଙ୍କର ସେଟା ପଢୁଛନ୍ତି ଆମର ତ ଯାହା ହେଇଗଲା ହେଇଗଲା। ଆ ଆମେ ଭାବୁଥିଲେ କଣ? କହିଲୁ ଆମେ ଭାବୁଥିଲେ କଷ୍ଟ ଭଲ ମନ୍ଦ ଇଏ ଆମେ ଜାଣିଲୁ ସେଟା ଆମେ ପଢିଲୁ ଆମେ ତମକୁ କହୁଛୁ? ତମେ ଏଇଟା ନିଅ କି ଭଲ ମନ୍ଦ ତାଙ୍କର ସେଇଟା ନାହିଁ ସେ ଖାଲି କହୁଛନ୍ତି କି ଆମ ମୋ ମୋବାଇଲ ଦେଇଦିଅ ଆମେ ଗେମ୍ ଖେଳିବୁ ଆମେ ଖାଇ ଦେଇ ପଳେଇ ଆସିବୁ ଆମେ ଗେମ୍ ଖେଳିବୁ।
ହୁଁ କଲେଜ ଯାଉଛନ୍ତି କ୍ଲାସ କରୁନାହାନ୍ତି ବସିକି ଗେମ୍ ଖେଳିକି ଆସୁଛନ୍ତି।
ସେତେବେଳେ ଆମେ ଯେତେବେଳେ ଆମ ଆମେ ଯେତେବେଳେ କଲେଜ ଯାଉ ଆମ ପ୍ଲସ ଟୁ ସେକେଣ୍ଡ ଇଅରରେ। ଫାଷ୍ଟ ଇଅର ଆମେ କ୍ଲାସ କରୁନା କ୍ଲାସ କରୁନା ଆମେ ଆଠଟା ପନ୍ଦର ସାଢେ ଆଠଟାରୁ ଘରୁ ବାହାରି କି ଯାଉନ ନା ଯାଉନା। ସାଢେ ଆଠଟାରୁୁ ବାହାରି କି ଯାଉ ଇଏ କଣ ହଁ ଇଏ ପା ଯିବେନି? ଇଏ ଯିବେନି ଇଏ ହଉଛନ୍ତି ଗବଲଲେଲି ସେଇଆକୁ ଆମେ ଆଉ ଯାହା କଲେ ଇଏ କଲେ ଭଲ ମନ୍ଦ। ସେଏ ଯାଉନାହାନ୍ତି ଆମେ ତାଙ୍କୁ କହିଲୁ ଆମେ ତାଙ୍କୁ ଗୋଟେ କଥା କହୁଚୁ ଯୋଉ ଧନ ହରିକା ଯୋଉ ଦି ଭାଇ ସିଏ ଗୋଟେ ଅଲଗା କଥା ଭାଇ ତାଙ୍କୁ କହିଲୁ ଚାଲ ଯିବା କମ୍ପ୍ୟୁଟର କର ଯିବା ଚାଲ କମ୍ପ୍ୟୁଟର କୋର୍ସ କରିବା? ସିଏ କଣ କହିଲେ ଆମେ ଘରେ ଆଣିକି ଶିଖିଯିବୁ ଆଉ ଯଦି ଘରେ ଶିଖିଯିବ? ସେଇଟା ହଉଛି କାଇଁ ଯଉ ଇଏ ଏଠି ଯୋଉ ଆମର କମ୍ପ୍ୟୁଟର ଭଲ ମନ୍ଦ ହେଇଚି କାଇଁ ଯୋଉ କୋର୍ସ। ତମେ ସବୁ ଘରେ ଶିଖିଯିବ ସେଠି ହେଇଚି କାଇଁ କହୁନୁ?
ସେଠି ହେଇଛି କଣ ସେଠି ତ ତମେ ଘରେ ଶିଖିଯିବ ସବୁତ ଘରେ
ହଁ ଆଉ ବାହାରକୁ କାହିଁ ଯିବ ତମେ ତ ଘରେ ସେଠି ବସି ତୋ ବାପାକୁ କହିବ ଘରେ ଖାଇବା ଆଉ କାହିଁ ସେ ବାହାରକୁ ତ ବାପା ଯୋଉ ବାହାରେ ଭଲ ମନ୍ଦ ଖଟି ଖାଟି କରୁଛନ୍ତି ତାକୁ ତ ଟିକେ ବୁଝ ଆଟଲିଷ୍ଟ। ନା ତାକୁ ବୁଝିବନି ଆଉ ତାଙ୍କୁ କହିଲେ ତା ବାବା ଆ ଯାହାହେଲେ ବି ତମ ଭଲ ମନ୍ଦ ଆସି ହେଲଣି ସତର ବର୍ଷର ପୁଅକୁ ଚାରି ବର୍ଷ ର ଗୋଟେ ଭଲ ମନ୍ଦ ଯାଇ କଣ କରିବ ତମେ ଦେଖାଦେଇି କରିବ ନା ଆଉ ତମେ ନ କରିବ ହବ କୁଆଡୁ କଉନୁ।
ପୁଣି ତା ବାପା ପାଇସା ପଠଉଚନ୍ତି ଇଏ ତା ଟପକ ମାରୁଉଛନ୍ତି
ହଁ ବା ତମେ ଦେଖେ ତମେ ଗୋଟେ ତମେ ଗୋଟେ ଗେମ୍ ଖେଳିଲ ଏଇଟା କଣ? ଆମେ ଗୋଟେ କଣ ଗୋଟେ ଗାଡ଼ି ଚଲେଇଲୁ ଏଇଟା ଗୋଟେ ଟାଇମ୍ ପାସ୍ ପାଇଁ। ସିଏ କଣ କରୁଛନ୍ତି?
ହଁ ବା।
ଆ ତାଙ୍କ ନା ସିଏ ପଇ ପଇସା ଖର୍ଚ୍ଚ କାଲି ମୁଁ ଖର୍ଚ୍ଚ କଲି ଆରେ ସେ କଥା ନୁହେଁ ପଇସା ଖର୍ଚ୍ଚ କର ଯୋଉ ଜାଗାରେ ଆବଶ୍ୟକ ସେ ଜାଗାରେ କର।
ହଁ ସେଇ ଯୋଉ ଜାଗାରେ ଆବଶ୍ୟକ ସେଇ ଜାଗାରେ
ହଁ ତମେ ଦିନେ ଖାଇବା ରେ କୋଉଟା କଣ ଭଲ ମନ୍ଦ ଫିଷ୍ଟି କଲ କଣ କି ଗୋଟେ କା ଭା କଲ କି କୁଆଡେ ଗଲ ଭଲ ମନ୍ଦ ଖର୍ଚ୍ଚ ଠାକୁର ଜାଗା ପୁରୀ ଫୁରୀ ଗଲ କି ଭଲ ମନ୍ଦ କୁଆଡେ ଗଲ ବୁଲାବୁଲି କରିବା କଣ କଲ ସେଠି ପଇସା ନାହିଁ ସେଠୀକିଏ ମନା କରିବ ତମ ଘର ଲୋକ ନା ଗୋଟେ ଗା ଗାଁରେ ଗୋଟେ ଭଲ ମନ୍ଦ ଭୋଜି ଭୋଜି ଖାଇବାକୁୁ ତମ ଘର ଲୋକ ମନା କରିବେ ଯାଆନା। ଆଉ ତମେ ଯୋଉ ଜାଗା ଟା ତମ ଘରେ ମନା କରୁଛନ୍ତି ମୁଁ ମୋବାଇଲ୍ ଦେଖନା ତ ପୁଣି ଆଖି ଭିତରେ ପୁରେଇ କି ମୋବାଇଲ୍ ଦେଖୁଚ। ତ ତମେ ଭୋଗିବ ନାହିଁ କଣ ଆମେ ଭୋଗିବୁ। ମୁଁ ବୁଝୁଛି ସେଟା ସେଟା ଘର ଲୋକ କାହିଁ କୁହନ୍ତି ବାପା ମା କାହିଁ କୁହନ୍ତି? ପରିବାର କଣ ବାପା ମାଆ ଜେଜେ ବା ଜେଜେ ମା ଭାଇ ଭଉଣୀ ଭଲ ବନ୍ଦ ଗୋଟେ ଦାଦା ଖୁଡୀ । ପରିବାର ଗଠନ ତାଙ୍କ କଥା ଯଦି ତାଙ୍କ କଥା ନ ଶୁଣିବ ତମେ କାହା କଥା ଶୁଣିବ। ଆ ସିଏ ସିଏ କହିଲା ସିବୁନା ଭାଇ କି କହିଲା ସିଏ କହିବ ସିବୁନା ଡାକିବ ଗୋଟେ ପିଲା ୱାନ୍ ବି ସିକ୍ସ ମାରିବ। ଆରେ ୱାନବି ସିକ୍ସ ଆଇ ଷ୍ଟାର୍ ୱାନବିସିକ୍ସ ମାରିପରୁନି ଆରେ ସିଏ କଣ ମାରିବ ନା ସିଏ ଗୋଟେ ଭଲ ସକାଳୁ ବାନ୍ଧିଛି ସିଏ ମୁଁ କଇଲି ସିଏ ମାରୁ ସିଏ ହାକର ହେଇଥିବ। ତମେ ଜାନା ସିଏ ମାନେ ଅଜ ତମେ ଯୋଉ କଥା କହୁଥୁଅ ।
ସିଏ ସିଏ ସିଏ ଦି ଭାଇ ଖାଲି ଇଏ ରୋଷ୍ଟ ମାରିବେ।
ହଁ ପା ତାଙ୍କୁ ତୁ କଣ କହିବୁ ଭଲ ମନ୍ଦ ତାଙ୍କୁ ସାନଟା ହେଲେ ଗୋଟେ ପକା ସିଏଗୋଟା କଣ କହିଦେବ ସେ କହିବ ହଉ ଛାଡ ଛାଡ ଯାହା ହେଲା। ସିଏ ଗୋଟେ ବଡ ଗୋଟେ ଅଲଗା ପ୍ରକାର ପିଲା ତାକୁ କଣ କହୁ।
ହୁଁ।
ଆଉ ତାଙ୍କୁ ଆଉ କଣ କହିବୁ।
ଆଉ ଏଇଠି ଆମର ଛୁଆ ଖେଳଉଛନ୍ତି ହେଲା ଆମକୁ ଖେଳଉନାହାନ୍ତି ଆ କାହିଁକି ବଲ ହଜେଇ ଦଉଚୁ। ସାଇନ ସାଇନ ଖେଳୁଥିଲା ସେ ବୀରବାରେ ପ ଦେଲା ବଲ ଇଏ ସାଇନ ଗୋଟା ଛୁଆକୁ ପୁରାଇ ଦେଲା। ବୀର ଗୋଡିଲା ତାଗୁଲୁ
ହୁଁ।
ମତେ ଦେଖେ ତମେ ଯୋଉ ଭଲମ ଗଛ ଫଛ ଯୋଉ ଲଗେଇଥାନ୍ତ କୋଉଠି ଲଗଦେ କ୍ଲବ ଘର ଜାଗା ଅଛି ସେଠିତ ଗଣେଶପୂଜା ହୋଉଛି ଗୋଚରେ ଭଲ ମନ୍ଦ ଆଉ କୋଣ ଜାଗା ଅଛି ଲଖେଇବୁ କହୁନୁ। ଆଉ ଯାହା ହେଇଚି ତୁ କଣ କରିବୁ ଗାଁ ଲୋକ ଯାହା ଗାଁ ଲୋକ କାୟା କଥା ନା ଆମ ଗାଁରେ ଯୋଉ ଲଗେଇଥିଲେ ଉଁ।
ସେ ଯୋଉ ଗୋରୁ ମରା ପଡିଆ ତାକୁ କେତେ ପଶିଗଲେଣି ତୁ ଦେଖିଚୁନା।
ସେଇଟା ତ ମୁଁ ଦେଖିଛି ମୋ କହିବା କଥା ସେ କଥାନୁ ମୋ କହିବା କଥା ଯୋଉ ଆମ ବୁଗୁ ବୁ ଯୋଉ କ୍ଲବ ଘର କତିରେ ସାଇ ସାଇଜି ଯୋଉ ଗଛ ଗୁଡା ଯୋଉ ଲାଗିଚି। ସେଟା ଏଇ ଯୋଉ ଲଗେଇଥିଲେ ବୋଲି କାବୁଲେ ସେ ବୁଲାଇ ଭଲ ମନ୍ଦ ସେ ଗଛ ଫଛ ଲାଗିଛିନା ଆଉ ସେ ଯେ ତାଙ୍କ ଜେ ବିଲୁଆନା ଫିଲୁଆନା ଉମେଶ ଉମେଶ ସିଏ ଲଗେଇଥିଲେ ବେଲି ନା ଆଉ। ନଲଗେଇ ଥାନ୍ତେ ଏଇନା ଆମେ ଯୋଉ ଛାଇ ଯୋଉ ନିଶ୍ୱାସ ଭଲ ମନ୍ଦ ଯୋଉ ପାଉଚେ ତ କଉଠୁ ପାଇଥାନ୍ତେ।
ହୁଁ।
ଆଉ ବଡ଼ୁ ହେରିଆଙ୍କୁ ମୁଁ କହୁଚି ଯଦି ତୋମେ ସାଇନ୍ସ ହେଇଥାନ୍ତ ଏଇନା ନର୍ସିଂ ଫର୍ସିଂ କରିଦିଆନ୍ତ କି ଭଲ ମନ୍ଦ କରିଦିଆନ୍ତ। ନର୍ସିଂ ଆ, ଆରାମସେ ଏଇ ମେଡିକାଲ୍ କମ୍ପାଣ୍ଡମେଟରେ ହେଇ ଇଏ କରିଥାନ୍ତେ, ସିଏ ତାଙ୍କର କଲେନି। ସିଏ ତାଙ୍କର କଲେ ଆର୍ଟସ, ମୁଁ ତାଙ୍କୁ କହୁଚି ସାଇନ୍ସ କର।
ହୁଁ।
ତାଙ୍କର ଆର୍ଟସ କଲେ, ମୁଁ କହୁଚି ସାଇନ୍ସ ପଢ଼ି, ସାଇନ୍ସ କରିଦିଅ ଫାଇଦା ହଁ ଫାଇଦା ହବ କଣ ଭଲ ମନ୍ଦ ଆଉ ସାଇନ୍ସ ଯଦି ପଢିଲ କୋଉଠି ଗୋଟେ ଭଲ ମନ୍ଦ ଜାଗାରେ ଆଜିକାଲି ଆର୍ଟସ ତ କିଛି ଦେଇନା ଦେବେ, ଝିଙ୍କା ଭାଇ ଯୋଉ ରହିଚି ଏମା ଆଇ ଲାଇନ୍ସ ସେ ସାଇନ୍ସ ପଢିଥିଲା ବୋଲି ତାର ହେଲାନା ଛି ନା ଆଉ ସ- ଆଜିକାଲି ସବୁଠି ସାଇନ୍ସ କରୁଚନ୍ତି, ଆର୍ଟସ କରୁନା କାହିଁକି, ଆର୍ଟସ ଅଛି କିନ୍ତୁ ଆର୍ଟସ ବହୁତ କଷ୍ଟ। ଆର୍ଟସ କିଏ ଭଲ ଆଇଏସ୍ ଆଇପିଏସ୍ ସେ ଦୁନିଆ ବେପାର ହେଲା।
ସେ ଭୋଗିଲେ ଆମକୁ ମନେ ପକେଇବେ, ଯୋଉଦିନ ଭୋଗିବେ ଆମକୁ ମନେ ପକେଇବେ।
ମନେ ପକେଇବେ ଆମେ ତାଙ୍କୁ କହିବୁ କମ୍ପ୍ୟଟର ଯେତେବେଳେ ଚାଲ ଆମେ କମ୍ପୁଟର ଦରକାର କମ୍ପୁଟର ନା କମ୍ପୁଟର କଲେ କଣ ହବ ଇଏ ହବ ସିଏ ହବ ସିଏ କହିବେ, ଆମେ କହିଲୁ ହଉ ତୋମେ ନ ଯା ଆମର କଣ ଅଛି। ଦୈନିକ ପରିବାରରୁ ନେଇଁ ଆଉ କଣ ଆମେ ଏବେ ଚାଲ କମ୍ପୁଟର ଯିବା ଭଲ ମନ୍ଦ ସାଙ୍ଗରେ ତୁ ଆମ ଘର କତିରେ ବେଲି ତୋତେ ମୁଁ କହୁଚି ଚାଲ ଯିବା କମ୍ପୁଟର ତୁ ନ ଯିବୁ ସେଟା କିଏ ଭୋଗିବ। ତୁ ଭଲ ମନ୍ଦ ଯୋଉଠି ଗୋଟେ କମ୍ପାନି ଫମ୍ପାନି କି ଭଲମନ୍ଦ ରହିବୁ ସେତେବେଳେ ପଚାରିବେ, ତୋମେ କମ୍ପ୍ୟୁଟର ଶିକିଚ ତୁ କହିବୁ ହଁ। ସାର୍ଟିପିକେଟ୍ ଦେବେ ସାର୍ଟିପିକେଟ୍ ଦେଖେଇବୁ, କମ୍ପ୍ୟୁଟର ଯଦି ପଚାରିବେ କୋଉଟା କଣ ଶିକିନୁ ତୁ କହିବୁ କଣ ସେଠି। ନା ଶିଖିଥିଲେ ଭଲ ମନ୍ଦ କଣ କହିଥାନ୍ତୁ, ତ କିଛି ଶିଖିନୁ ତୁ କହିବୁ କଣ, ମୋତେ ଗୋଟେ କଥା କହୁନୁ। ତୋତେ ପଚାରିବେ ସଟ୍ କି କଣ କଣ୍ଟ୍ରୋଲ୍ ଆମର କ-କମ୍ପୁଟର ସୁଇଜ୍ ଅଫ୍ କେମିତି ହୁଏ। ଖାଦ୍ଯ ଫାଦ୍ୟ ତୁ ଯୋଉଟା ହୋଟେଲ୍ ଫଟେଲ୍ ରହିଲୁ କି ଯଦି ରୋଷେଇ ଫୋଷେଇ ଶିଖିଥିଲେ ସିନା ହବ, ତୁ କହିବ ମୁଁ ସେମ ଡାଇରେକ୍ଟ ଶିଖି କିଛି ଗୋଟେ ଭଲମନ୍ଦ ଜିନିଷ ଜାଣି ଥିବା ଦରକାର ନା କିଛି ଜାଣିନଥିବ ତ କିଏ ରଖିବ, ମୋତେ ଗୋଟା କଥା କହୁନୁ। ସିଏ ମା ହେ ଜ୍ଞାନ କରୁଚନ୍ତି ଗୋଟେ ଆମ ଗାଁରେ ବି ଆଉ କଣ କହିବୁ। କାହାକୁ କହିଲେ ଖରାପ ଆଜିକାଲି ଛୁଆକୁ କାଆକୁ କିଛି କହିବନି। ଆ, ଯେ ପରିବାର ନିଜ ପରିବାର ଯାହା କହିବେ ସେଇଟା ସ- ସାଙ୍ଗସାଥି ଭଲ ମନ୍ଦ ଆ, ତୁ କଣ କରିବୁ।